ଲ
ଆଜ୍ଞା କୁହ।
ହାଲୋ ଯୋ ଯୋଉଁ ମୋ ସାଙ୍ଗେ ଯୋଉ କଥା ହେଲେ
ଆଜ୍ଞା।
କେତେ ଟଙ୍କା ପାଇଲେ?
ଉ ଏତି ବୋଇଲେ ପେମେଣ୍ଟ ମାନେ ଗୋଟେ ଆସଚି ଛଅଶ ଦଶ। ଆଉ ଟେ ପେମେଣ୍ଟ ମୋର ଏ ପର୍ଯ୍ୟନ୍ତ ଆସିନି ପେଣ୍ଡିଂ ଅଛି। ଆଣଙ୍କ ସହ ଯୋଉ କଥା ହେଇଥିଲି ତାହାର ପେମେଣ୍ଟ ଏପର୍ଯ୍ୟନ୍ତ ମତେ ସୋ କରୁନି। ପୂର୍ବରୁ ଯୋଉ କଥା ହଉଥିଲି ତାର ମା ତ ମୁଁ ପାଁଶ ଦିନ୍ ହେଲା ଛଅଶ ଦଶ ଟଙ୍କା ନାଇଁ ସିଏ ମୋ ଲେଟ୍ ରେ ସୋ କରୁଚି।
ଏ ରିଫ୍ରେଶ୍ କରିବ?
ହଁ ମୁଁ କରି ସାରିଲିଣିି ମୋର ଡେଲିକା ଏଇଟା। ମୁଁ ରିଫ୍ରେ ସବୁବେଳେ କରେ। ମୋର ଏନି ଟାଇମ ଯେତେଥର ଆପ କୁ ଆସିବି ସେତଥର ରିଫ୍ରେସ
ରିଫ୍ରସ କଲ ତମର କେମିତି ଆସିଲା ନି ତମର ଦେଖିବା କଥା।
ନା ମୋର ଲେଟ୍ ହୁଏ ମୋର ଲେଟ୍ ହୁଏ।
ମୁଁ କଥା ହେଇଛି ମୋର ଗୋଟେ ତମ ସାଙ୍ଗରେ ଯୋଉ କଲରେ କଥା ହେଇଛି। ଗୋଟେ ଆସିଛି
ମୋର ହୟେଶ ଡାଇନି ହୁଁ ହୁଁ।
ଆଉ।
ମୋର ହାଇଷ୍ଟ ଯାଇଛି କେତେ ଫିଟି ଟୁ ନା ଫିଟି ଫୋର।
ତୁ ଯାଉନ। ମାରିଦେବି ଦିଜାପୁଡାରେ ଯେ ପଳେଇବୁକିତି କିତି। ହଁ ବ ଚା
ହୁଁ ହୁଁ।
ଜା ତୁ ଯ ଏଇଟା ନେଇକି ଯା ସୋଇଟା ନାଇଁ କ୍ୟାସ ପେମେଣ୍ଟ ବା କର ତୁ ଯା କହିବୁ ତ। ଦଶ ମିନଟ ପରେ ଆସିବୁ ମୁଁ ଡାକିବି ଯା। ହ୍ୟାଲୋ।
ଠିକ୍ଆଁ ଜ୍କୁହନ୍ତୁ।
ହଁ ହଁ। ହ୍ୟାଲୋ।